ହ୍ୟାଲୋ।
ଆଜ୍ଞା।
ଆଜ୍ଞା ମ୍ୟାମ୍ ନମସ୍କାର।
ଆଜ୍ଞା।
ନମସ୍କାର।
ନମସ୍କାର। ଆପଣଙ୍କ ଘର।
ମ୍ୟାମ୍ କଣ କ? ହ୍ୟାଲୋ।
ହଁ ହଁ ଶୁଭିଲା କୁହନ୍ତୁ।
ମ୍ୟାମ୍ କଣ କରୁଚନ୍ତି?
କିଛି ନାଇଁ ବସିଚି ବାସ। ଆପଣ?
ଆମେ ବି ସେଇ ବସିଚୁ ଘର ପାଖରେ। ଆପଣ କଣ କଲେଜ ନାହିଁ କି ଆଜି?
ହଁ ଭାରିକି ଯାଇଥିଲି ଯେ। ମାନେ ଘରୁ ଭାରିକି ପଳେଇଥିଲି ସାଙ୍ଗ ଘରୁକୁ। କାହିଁକି ନା ତାର ଆଜି ଲେଟ୍ ଟିକେ ହେଲା ଭାରିଆକୁ।
ଆଜ୍ଞା।
ତାଙ୍କ ଘରକୁ ଯାଇଚି। ଆମେ ମାନେ ଠିକ୍ ଭା ଗାଡିରେ ବସିଲା ବେଳକୁ ମାନେ ବାଇକ୍ କିଏଯାଇଥାନ୍ତା ଛକ କତିକି? ତ ଗଲାଳୁ ବ ମାନେ ବର୍ଷା ହେଲା। ବର୍ଷା ହେଲାଯେ ଆମେ କହିଲୁ ବର୍ଷା ଛାଡୁଯେ ଫାଷ୍ଟେକ୍ଲାସ୍ ନଥିଲା ବି ଆଜି। ତ ଆଜି ମାନେ ବର୍ଷା ଛାଡିଲା ବେଳୁ ଆଉ ମାନେ ପୁଣି ବର୍ଷ ପକେଇଲା ତ ଏମିତି ଇଚ୍ଛା ହେଲା ଠୁ ତ ମୁଁ ଘରକୁ ରିଟର୍ନ ପଳେଇ ଆସିଲି। ଇଚ୍ଛା ବି ହେଲାନି ଆଉ। ହଁ ବାହାରିକି ଯାଇଥିଲି ଏବେ ଘରକୁ ଆସିକି ଜଷ୍ଟ ଘରେ ପହଞ୍ଚିଲି। ପହଞ୍ଚିକି ଜଷ୍ଟ ଫୋନ ବାହାର କରିଥିଲି ପ୍ ଦେଖିଆକୁ।
ଆଜ୍ଞା। ଆଉ ଆପଣ କଣ ଖାଇଚନ୍ତି?
ଏ କିଛି ନାହିଁ ଆ ସଖାଳେ କିଛି ନାହିଁ। ଖାଇଥିଲି ନା। ଯୋଉ ବିସ୍କିଟ୍ ଖାଇଥିଲି। ଆଉ ହୋଉଚି ଛ ଛତୁଆ ଖାଇକି ଯାଇଥାନ୍ତି ଆଜି କଲେଜ। ସେଠି ଯାଇକି ଖାଇଥାନ୍ତି ପ୍ଲାନିଂ କରିଥିଲି। କିନ୍ତୁ ହେଲାନି ତ ଆଉ।
ଆଜ୍ଞା।
ଆପଣ।
ହଁ ସେଇ ଚା ବିସ୍କୁଟ୍ ଟିକିଏ ଖାଇଥିଲି ସକାଳୁ।
ଉଁ ହୁଁ।
ବର୍ଷା ତ ଉଠେଇଚି। ଟିକିଏ ଟିକିଏ ଝିପ୍ ଝିପ୍ ପକଉଥିଲା ଏବେ ଛାଡ଼ି ଯାଇଚି।
ଆମର ଜୋରେ ଆଜି ହେଇଚି ବର୍ଷା। ସକାଳୁଠୁ ମାନେ ଏ ରାତ୍ କି ରାତିରେ ହଁ ହେଇଥିଲା ସେମିତି ହାଲ୍କା। ସଖାଳୁ ବି ଆଜି ହେଲା। ସିଆଡେ ଛାଡି ଯାଇଥିଲା। ମାନେ କଲେଜ ରୁଆଟ ବେଳେ ଛାଡି ଯାଇଥିଲା ମୁଁ କହିଲି ହଁ ପଳେଇବି। ବାହାରିକି ଗଲି। କିନ୍ତୁ ତାଙ୍କ ଘରେ ତ ବସିଥିଲୁ ବର୍ଷା ପକେଇଲା। ବର୍ଷା ପକେଇଲା। ପୁଣି ଛାଡି ଯାଇଥିଲା। ଯାଇଥିଲେ ହେଇଥାନ୍ତା। ପୁଣି ବାହାରୁଚି ଫୁଣି ବର୍ଷି ପକେଇଲା। ତାପରେ ଘରକୁ ଆସିଲେ ବର୍ଷି ପକେଇଲା। ଏଇନା ଜଷ୍ଟ୍ ଦଶଟାରେ ବସ୍ ଅଛି। ମାନେ ଆମ ଗାଁରୁ ଡାଇରେକ୍ଟ ଅଛି ଏଇନା ଭୁବନକୁ। ଗଲେ ହୁଅ ସେ ଇଚ୍ଛା କରିବ ଆଉ ଇଚ୍ଛା ହେଲାନି ମାନେ ଘରକୁ ଦି ତିନି ଥର ବାହାରିଲୁ ନା ତ ବର୍ଷା ପକେଇଲା ଆଉ ଇଚ୍ଛା ହେଲାନି। ବର୍ଷାଟା ଆଜି ଉଠେଇଚି। ତ ସେଥିପାଇଁ ଗଲୁନି।
ଆଉ ଆଉ ଏବେ? କଣ ବର୍ଷା ହୋଉଚି ନା କଣ? ଖାଲି ସେ ବାଲି ଓପରେ ବସୁଚନ୍ତି?
ହଁ କସେ ମାନେ ନେଟଓ୍ବାର୍କ ଘରକୁ ଆସେ ନ ଆସିବ ଯେ କିନ୍ତୁ ଟିକିଏ ସ୍ଲୋ ଆସେ ଘରୁକୁ। ତ ଘରେ ବସିଲା ମାନେ ମୁଁ ଫ୍ୟାନ୍ ନଦେଲେ ହବନି।
ଏହେ।
ତ ସେଇଥିପାଇଁ ବାଲିରେ ବସିଚି ଆଉ।
କଣ ଏବେ ବର୍ଷା ଛାଡି ଯାଇଚି ନା?
ହଁ ଏବେ ହାଲ୍କା ହାଲ୍କା ତଥାବି ହୋଉଚି। ମାନେ ଝିପ୍ ଝିପ୍ ହୋଉଚି ଆଉ।
ଖରା ତ ଆସୁନଥୁବ?
ବର୍ଷା ହୋଉଚି ଖରାଟା କେମିତି ଆସିବ।
ଚିଅ ଆଛା। ଆଉ କଣ ରୋଷେଇ ଫୋଷେଇ ହେଲାଣିି ନା ହେଇନି?
ରୋଷେଇ ନା ଭାତ ବସିଛି ବୋଧେ। ମୁଁ ତ ଏବେ ଜଷ୍ଟ୍ ଘରୁ ଆସି ବସିଥିଲି। ଦେଖିନି କଣ ବସିଚି ନା କଣ। ଭାତ ବସିଥିବ।
ଆପଣ ରୋଷେଇ କରୁନାହାନ୍ତି କି?
ବୋ ଏ ମୁଁ ଯାଇଥିଲି ବା ସେଠକି, ରୋଷେଇ ମୁଁ କେମିତି କରିବି। ମୋର ଇଚ୍ଛା ହେଲେ କରିବି ନା।
ଆଜ୍ଞା।
ମତେ କହିଲେ ମୁଁ ଗାଲୁ କରିଦିଏ ପା ମତେ ପ୍ରାୟ କିଛି କୁହନ୍ତିନି।
ଆଉ କଣ ବୁଲାବୁଲି ଏବେ କିଛି ନାହିଁ?
ବୁଲାବୁଲି ଯବ ଯାଇଥାନ୍ତି ପୁରୀ ଯେ କିନ୍ତୁ ମାନେ ଏବେ ନାଇଁ। ଯାଇଥାନ୍ତି ଯେ ମା ତ ମରିଛି ଯାଇପାରିବୁନୁ ଦେଖିବା ସରୁ କାମ ଟା ସରୁ। ମାନେ ମାର ଛଅ ମାସ ପଶିବ ନା ଏଇ ଛଅ ମାସିଟା ସରୁ ଦେଖିିବା ଯିବା। ପୁଜା ପର୍ବ ପୁରୀ ବାହାରିଚୁ। ପୁରୀ ଯିବୁ। ପୁରୀ ନହଲେ ନାଇଁ ଏଇ ଚିଲିକା। ଏ ଦିଟା ଭିତୁରୁ ଯୋଉଠିକି ଯିବୁ।
ନା।
ସାଙ୍ଗମାନେ ମୋ ସାଙ୍ଗମାନେ ବାହାର୍ ରି ଥିଲୁ ଏଇ ରଜକୁ ଯିବାକୁ କପିଳାସ ଯିବାକୁ ବାହାରରିଥିଲୁ ଯେ କିନ୍ତୁ ମୋ ଦେହଟା ଖରାପ୍। ଥିଲା ଯାଇହେଲାନି‌ ତ ଦେଖିବା ନୂଆ ବର୍ଷ ବେଳକୁ ନହେଲେ ସାଙ୍ଗ ଗୁରା ସବୁ ଯିବୁ କପିଳାସ ବୁଲି।
ଏ ଆପଣଙ୍କର ଘର ପାଖରୁ କପିଳାସ କଣ କେତେ ବାଟ।
ତଥାପି ଚାଳିଶ ପଇଁଚାଳିଶ କିଲୋମିଟର ପାଖା ପାଖି ହେଇଛି ଏତେ ଏତେ ନ ହେଇପାରେ।
ତଥାପି ତିରିଶ କିଲୋମଟର ପାଖାପାଖି ହବ।
କଣ ସ୍କୁଟି ରେ ଆସନ୍ତି ନା କଣ।
ଆଜ୍ଞା।
ମୁଁ କହିଲି ବାଇକରେ ନ ନା ବୋଲେର ଫୋଲୋର କରିକି ଆସନ୍ତି ଆଜ୍ଞା।
କପିଳାସ ଗଲେ ଆମେ ବୋଲର ରେ ଯାଇଥିଲୁ।
ହୁଁ।
ବାଇକି ରେ ଗଲେ ଅ ହଁ ଆମେ ଯାଇଥିଲୁ ପରୀକ୍ଷା ମାନେ ଆ ପରୀକ୍ଷା ଅଷ୍ଟମରେ ଗୋଟେ ଏମ ଏମ ବି ଏସ୍ ଯୋଉ ପରୀକ୍ଷା ଜାଣିଛନ୍ତି? ତ ଆମେ ସେଇଟା ଦବାକୁ ଯାଇଥିଲୁ ମାନେ ଆମ ଗାଁ ସାତ ଜଣ ପିଲା ଯାଇଥିଲୁ ତ ବୋଲର କରି ଯାଇଥିଲୁ। କାହିଁ ବାପା ମା ଙ୍କ ସହିତ ଯିବୁ ପୁଣି ୟନ ଅନ୍ୟାନ୍ୟ ଖର୍ଚ୍ଚ ଅଛି। ତ ଆମେ କହିଲୁ ଚାଲି ଯିବା ବୋଲେର ରେ ସମସ୍ତେ ସାଙ୍ଗ ହେଇକି। ବୋଲେର ରେ ଯାଇଥିଲୁ ତ। ପରୀକ୍ଷା ସରିଲା ପରେ ବାଟରେ କାଇମାର ଯାଇଥିଲୁ ନା ସେଇ କପିଳାସ ପାଖ୍ କପିଳାସ ଦେଇକି ଯିବୁ ସେଇ ଗାଁକୁ। ତ ଅଇଲାବେଳ କପିଳାସ ବୁଲିକି ଆସି
ଆଉ ସେପଟେ ଜୋରନ୍ଦା ଯାଇଛନ୍ତି?
ନା ଜୋରନ୍ଧା ଯାଇନି ସେଇ ଯୋଉ କପିଳାସ ପାଖରେ ଗୋଟେ ସାଇ ମନ୍ଦିର ଅଛି। ତ ଏବେ। ସେ ସାଇ ମନ୍ଦିର କୁ ଯାଇଥିଲୁ ଆପଣ ଆସିଛନ୍ତି?
ହଁ।
କି ଶୁଣୁନାହାନ୍ତି। ଆମେ ନହେଲେ ନାଇଁ ଯୋଉ କଟକ ଯାଇଥିଲୁ ଏବେ ଯୋଉ ପିକ୍ନିକ୍ ଯାଇଥିଲୁ ନଭେମ୍ ଜାନୁଆରୀ ମାସରେ ବୋଧେ ଯାଇଥିଲୁ ନା କଣ।
ହଁ
ଯାଇଥିଲୁ ସେଇ ମାନେ କଟକ ଯାଇଥିଲୁ ଧବଳେଶ୍ଵର ବି ଯାଇଥିଲୁ। ଆଉ ଛତିଆ ହରିକା ଯାଇଥିଲୁ ସବୁ ବୁଲିବାକୁ। ତ ଆମେ ଆସିଲା ବେଳକୁ ମାନେ ହୋଟେଲ ରେ ଖାଇକି ଆସିଛୁ ମାନେ ଭାତ ଘରିକା ଧର। ହୋଟେଲରେ ଖାଇକି ଆସିୁଛୁ ତାପରେ। ସାଇ ମନ୍ଦିର ମାନେ ଏପଟ ଆସିଲେ ଯାହାେଲେ ବି ସେଟ ଟିକେ ଆସିବୁ ନା ତ ସାଇ ମନ୍ଦିରରେ ମାନେ ପ୍ରସାଦ ପାଇବାକୁ ସମସ୍ତେ ମାନେ ସମସ୍ତେ ଗୋଟେ ଗୋଟେ ପ୍ଲେଟ ଧରିଦେଲୁ ମାନେ ସେଇଠି ପୁରା ମାନେ ପୁରା ୱାଇଟି କଲର ମାନେ ସବୁ ତ ସମସ୍ତେ ଗୋଟେ ମେଞ୍ଚେ ମେଞ୍ଚେଇ ଦେଲେ କେହି ଖାଇପାରଲୁନି ସମସ୍ତେ ଲୋଭରେ ଧଇଲୁ କିନ୍ତୁ ଖାଇ ହେଲାନି
ଆଜ୍ଞା।
ହଁ ମାନେ ବାଟରେ ଖାଇକି ଆସ ମାନେ ଅଧଘଣ୍ଟା ଭଳିଆ ହେଇନି ମାନେ ଖାଇଛୁ ତ ସାଙ୍ଗେ ସାଙ୍ଗେ ଖାଇହବ କି?
ଆଜ୍ଞା।
ହଁ।
ସେ ଆଉ
ଆଉ ଆପଣ କୁଆଡେ ଯାଇଛନ୍ତି କୋ ମାନେ କୁଆଡେ କୁଆଡେ ବୁଲି ଯାଇଛନ୍ତି କହିବେ?
ଆମେ ତ ପ୍ରାୟତଃ ବୋଲବୋମ୍ ଟାଇମରେ ଯାଉ ସବୁଆଡେ ବୁଲ ବୁଲାବୁଲି କରିବା ପାଇଁ ମୁଁ ହବ ମୁଁ ଷଷ୍ଠ କ୍ଲାସ ରୁ ଗଲିଣି ବୋଲବମ ତ ବାହାରକୁ ଆମେ ଯାଉ ବୁଲାବୁଲି ଫାଷ୍ଟ ଥର ଯାଇଥିଲୁ କପିଳାସ। କପିଳାସ ଜୋରନ୍ଦା କପିଳାସ ମୁ ତିନିଥର ଭଳିଆ ଯାଇଛି ତାପରେ ତା ପରେ ସେଇଠୁ ପୁରୀ ଯାଉଁ କାଳିଜାଇ
ଭଲ ଆଉ
ଆହୁରି ଏମିତି ବହୁତ ଜାଗା ଯାଇଛୁ।
ମାନେ ଓଡିଶା ବାହାରକୁ ଯାଇଛନ୍ତି କି ମାନେ ଯାଇନାହାନ୍ତି?
ନ ନା ଓଡ଼ିଶା ବାହାରକୁ ପୂର୍ବଥର ଆମର ଯେହେତୁ ସେମିଷ୍ଟାର ଥିଲା ମୁଁ ତ ମୁଁ ଯାଇପାରିନଥିଲି ତ
ଓୁଁ ହୁଁ।
ମୋତେ କହୁଥିଲେ ବି ତୁ ଚାଲେ ଆଉ ସେମିଷ୍ଟାରଟା ଆଉଥର ଦେଇଦେବୁ ବ୍ୟାଗ ଲଗେଇଦେ ମୁଁ କହିଲି ନା ନା ବ୍ୟାଗ୍ ଲଗେଇବି ନା ତ ବା ଏଥର ନେପାଳ ଯିବେ ବୋଲି କହୁଛନ୍ତି
ନେପାଳ?
ଆଜ୍ଞା‌।
ଓହୋ ଭଲ ଯାଆନ୍ତୁ ଆଉ
ଦେଖିବା କଣ ହେଉଛି।
ମୁଁ ତ ବୋଲବମ୍ ଗଲେ ମୋର ତ ମୋର ତ କିଛି ମାନସିକ ବି ନାହିଁ
ଏମତି ମାନସିକ କରିକି ଗଲେ ହବ ଯେ ମାନେ ସେମତି ନର୍ମାଲ ଗଲେ ହବ ଯେ କିନ୍ତୁ ମୁ ଗୋଟେ କୋଢିଆଣି ସେଟା ଚାଲିିପାରିବିନି
ଆମେ ଚାଲି ଦବୁ ମୁଁ ବହୁତ ଯେତେ ବାଟ ହେବ ଆମେ ଚାଲିଦବୁ।
ତ ଆମ ଘରେ କହିବେ ତୁ ବେଶୀ ଚାଲି ମୁଁ ଚାଲେନି ତ ଘରେ କହିବେ ତୁ ବେଶୀ ଚାଲି ପାରିବୁନି ଯିବୁ ଟେକିବ ସେଇଠି
ଆପଣଙ୍କ ଘରେ କିଏ କିଏ ଯାଆନ୍ତି ବୋଲବମ?
ଆମ ଘରେ ବା ଆମର ମାନେ ବାପା ମାନସିକ ରଖିଥିଲେ ଯଦି ପୁଅ ଆମର ହେଇଥାନ୍ତେ ମାନେ ଯଦି ମୋ ନାନା ପରେ ମାନସିକ ରଖିଥିଲେ ମୁ ପୁଅ ହେଇଥାନ୍ତି ବାପା ଯାଇଥାନ୍ତେ ତ ଯ ଆମର ପୁଅ ହେଲାନି‌ ତା ବାପା ସେଦିନଠୁ ବୋଲବମ ଛାଡିଦେଲେ
ଆପଣ ଖାଲି ଆପଣଙ୍କ ଘରେ ଆପଣ ଖାଲି ଝିଅ ଜଣେ?
ନାଇଁ ମାନେ ଜଣେ ନୁହଁ ଆମେ ଆମେ ଚାରି ଭଉଣୀ ଚାରି ଭଉଣୀ କିନ୍ତୁ ଆମ ସଭା ବଡ ଭଉଣି ଯିଏ ତାଙ୍କୁ ଆମ ବଡବାପା ନେଇଛନ୍ତି ମାନେ ତାଙ୍କର ମାନେ ପନ୍ଦର ଷୋହଳ ବର୍ଷ ହେ ତାଙ୍କର କିଛି ପୁଅଝିଅ ହେଲାନି
ତ ହଉଛି ତମେ ତାପରେ ମୋ ବୋଉର ମାନେ ବଡ ନାନା ହେଲା ବଡ ନାନା‌ପରେ ଯୋଉ ମଝିଆଣି ମଝି ଆଣି ଯେ ସିଏ ମାନେ ସିଏ ହେଲାଠୁ ମୋ ବଡ ବୋଉ ବଡ ବୋଉ ତାକୁ ମାନେ କାନି ପତେଇ ମାଗିଲେ ଏମିତି ମାନେ ଭିକ କ ମାଗନ୍ତୁନି ସିଏ ମାଗିଲେ କହଲେ ତୁ ମତେ ଏଇ ଝିଅଟା ଦେ। ଆଉ ଛୋଟବେଳୁ ନେଇଯାଇଛନ୍ତି ପୁରା। ନେଇଛନ୍ତି କିନ୍ତୁ ସିଏ ତାଙ୍କ ଝିଅ ନା ଯାହେଲେ ଛୋଟବେଳୁ ଯାଇଛି। ତ ଆମକୁ ଯିଏ ପଚାରେ ଆମେ କହୁ ତିନିଭଉଣି।
ଆଜ୍ଞା। ଆମର ଫାଷ୍ଟ ମୋ ଆପା ବାହାର ଯେତେବେଳେ ବୋଲବମ୍ ଯାଉଥିଲେ। ତାପରେ ମୁଁ ତାଙ୍କ ବାପାଙ୍କ ସାଥିରେ ଦି ବର୍ଷ ବୋଧେ ବୋହୁଥିଲି ତାପରେ କେତେ ପନ୍ଦର ବର୍ଷ ବୋଧେ ମାନସିକ ଥିଲା ତ ତାପରେ ବାପା ଯେତେବେଳେ ଗଲେନି ତାପରେ ମୁଁ ମୋର ଯାଉଛି।
ହଁ ବାପା ମାନେ ବାପା ତ ସେଇଦିନଠୁ ଗଲେନି।
ନହେଲେ ଭାଇ ମୋ ବଡବପା ପୁଅ ଯିଏ ସିଏ ଯାଏ ସେ ତାଙ୍କ ଘରେ ଯେ ତାଙ୍କର ଆମର ଅଲଗା ନା ତ ହଉଛି ତାଙ୍କ ଘରଟା ସେପଟେ ଆମ ଘରଟା ଏପଟେ ଉଠି ଆସିଛୁ ଆମେ ଉଠୁନ ସେମାନେ ଉଠି ଯାଇଛନ୍ତି ଆମେ ଆମ ପୁରୁଣା ଘରେ ଅଛୁ।
କଣ ଆପଣଙ୍କର ଛାତ ଘର ନା କଣ କେମିତି?
ହଁ ଆମ ଦିଟାଙ୍କ ଛାତ ଘରେ ଅଛି ଚାଳ ଘର ଅଛି। ମାନେ ଚାଳ ଘର ଯୋଉଟା ପୁରୁଣା ଘର କିନ୍ତୁ ଏବେକୁ ଆମେ ନୂଆ ଘର କରିଚୁ ଆଉ।
ସେ
ଯୋଉ ବାଲିରେ ଯୋଉ କରନ୍ତିନି ଯୋଉ ରଥ କରନ୍ତିନି।
ଆଜ୍ଞା ଆଜ୍ଞା।
ମୁଁ ସେଇ ବାଲି ଉପରେ ବସିକି ରଥ କରୁଛି।
ଆପଣ ତାହେଲେ ଆଟିଷ୍ଟି।
ଯାହା ମୋର ଚିତ୍ର ହୁଏନି।
ଆଉ କଣ କୁହନ୍ତୁ କଣ ଖାଇ କଣ ଖାଇବେ ଆଜି ମାନେ ଖରା ଆଳୁ? ନା କଣ ରୋଷେଇ କରିବ କଣ ପ୍ଲାନିଂ ଅଛି ଆଜି ସବୁ କୁହନ୍ତୁ।
ପ୍ଲାନିଂ ତ ଦେଖିବା ଆଜି ତ କଣ ଶନିବାର ଅଛି ଆଜି ଶନିବାର।
ହଁ।
ତ ଆଇସ ତ ଖାଉନା।
ଶନିବାର ଆପଣ ଖାଆନ୍ତି
ଏ ତାହେଲେ ରଖ ଏ ନା ଏ ତା ହେଲେ ରଖୁଛି ଆଉଥରେ କଲ୍ କରିବି।
ଆଜ୍ଞା।
ନମସ୍କାର।
ହଁ ନମସ୍କାର।